ହାଲୋ
ହୁଁ, କଣ କରୁଛୁ?
ଏଇ ବାହାରେ ବୁଲୁଥିଲି ଟିକେ ଆଉ।
ହଁ ଖରା ହଉନି କି ବାହାରେ ବୁଲୁଛୁ।
ନାଇଁ ଆଜି ପାଗଟା ଟିକେ କାଆଁଳିଆ କରିଛି କାଲି ବର୍ଷାଟା ଉଠେଇଲା ହେଲାନି। ତ ଆଜି ଟିକେ ଖରା ଏତେ ହେଇନି ପାଗଟା ଟିକେ କାଁଳିଆ କରୁଛେ ସେଥିପାଇଁ ବୁଲୁଥିଲି ଆଉ।
ଓ ହୋ।
ଆଉ ତୁ କଣ କରୁଛୁ?
ଏଇ ଘରେ ବସିଥିଲି ଆଉ ବାହାରୁ ଏଇନା ଆସିକି ମୁଁ ବି ଘରେ ବସିଥିଲି।
ଖାଇଛୁ କଣ ଟା?
ଖାଇଥିଲି ଭାତ, ଭଜା, ଆଉ ଛତୁ ଏମିତି ଖାଇଥିଲି ଆଉ। ତୁ କଣ ଖାଇଥିଲୁ?
ନାଇଁ ମୁଁ ଯାହା ସକାଳୁ ସେ ଟିକେ ଖାଇଥିଲି ଇପି। ଆଉ କିଛି କିଛି ଖାଇନି ମାମା ରୋଷେଇ କରିଥିଲା ମାମା ମିଟିଙ୍ଗ କୁ ଯାଇଛି ଆସିଲେ ସାଙ୍ଗ ହେଇ ଖାଇବ ଆଉ।
ଆଉ ତମ ଘରେ ସମସ୍ତେ ଭଲ ନା?
ହଁ ଭଲ।
ଭଲ।
ଆଉ ତମ ସ୍କୁଲ୍ ରେ କେହି ପିକନିକ୍ ଯାଉନ କି?
ନାଇଁ ଆମ ସ୍କୁଲରେ ଏବେ ଏ ଖରା ଛୁଟି ଦିଆ ହେଇଛି ଆଉ ଆମର ଆଉ ଖୋଲିଲେ କଥା ହେବେ ପିକନିକ୍ ବିଷୟରେ କିନ୍ତୁ ଆମ ଟିୟୁସ ସନ୍ ଯୋଉ ପିଲା ଆମେ ଯେତିକି ସବୁ ସ୍କୁଲ୍ ପିଲା ଆମେ ଯେତିକି ଗୋଟେ ଯାଗାକୁ ଯୋଉ ଟିଉସନ୍ ଆସୁଛୁ ସେଇ ମାନେ କଥା ହେଇଥିଲୁ ଯେ ଯିବା ପାଇଁ କୋଉଠି କଣ ପିକନିକ୍ ଯିବେ ଆଁ କେତେ ଜଣ ଯିବେ ସାର୍ ମାନେ ଯିବେ ନା ଗାଡିଆନକୁୁ ନେଇକି ଯିବୁ। ଆଉ କେତେ ଟଙ୍କା କଣ କରିବେ ସେଇ ବିଷୟରେ କଥା ହଉଥିଲୁ ଆଉ ଆଉ ତମ ସ୍କୁଲ୍ ରେ କଣ ପିକନିକ୍ ଯାଇକି ଆସିଲଣି?
ନାଇଁ ଆମେ ବି ଏଇ ଭିତରେ ଯିବୁ। ଆମେ ବି ଏଇ ଭିତରେ ଯିବାର ଅଛି ଆଉ ସାର୍ ମାନଙ୍କୁ କଥା ହେବା ପାଇଁ କହିଛୁ। ସାର୍ ମାନେ କଥା ହେଲେ ଛୁଆଙ୍କୁ ଠିକ୍ ଠାକ୍ କରିବ ଆଉ ଅଧା ଛୁଆ ରାଜି ହଉନାହାନ୍ତି କିଏ କିଏ ଯିବା ପାଇଁ ସେଥିପାଇଁ ନାଁ ଯାଇନୁ ଯିବୁ ଆଉ ପାଞ୍ଚ ଦଶ ମିନିଟ୍ ପରେ ଆଉ।
ରେ ଆଉ। କୁଆଡ଼େ ଯିବ ବୋଲି ଭାବିଛ?
ଛୁଆ ସ
ଛୁଆ ସବୁ କହୁଛନ୍ତି ପୁରୀ ଯିବା ପାଇଁ ତମେ? ନା ଆମେ ଭାବିଥିଲୁ ଯିବା ପାଇଁ ଧଉଳି ସେ ପୁରୀ ଏ ଲିଙ୍ଗରାଜ ଆଉ ସେଇଟା ତ ସେପଟେ ଆସିଲା ବେଳେ ନା। ହଁ ସେଆଡେ ଆମେ କହୁଥିଲେ ସବୁ ଯିବା ପାଇଁ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରି କରିବୁ ବ୍ରିଜ୍ ରେ ରାତିରେ ରହିଥାନ୍ତୁ ସେ ଯୋଉ ହୋଟେଲ ରେ ରହିକି ହୋ ହୋଟେଲ ରେ ରହିକି ଖିଆପିଆ କରିକି ଆସିବୁ ଆଉ।
ହୁଁ ହୁଁ କେତେ ଟଙ୍କାନାକେ ସବୁ ମାନେ ଛୁଆଙ୍କୁ ଠୁ ଆଦାୟ କରୁଛ? ହଁ।
ଆମ କ୍ଲାସ୍ ରେ ଅଛନ୍ତି ତେଇଆଳିଶ ପିଲା ତେଇଆଳିଶ ପିଲାରୁ ଅ ତିନି ଚାରି ଜଣ କ୍ଲାସ୍ ଟୋଟାଲି ଆସୁନାହାନ୍ତି ଆଉ ଆମେ ଯୋଉ ଅଛୁ ଚାଳିଶ ଜଣ କି କେତେଜଣ ସେଇ ଭିତରୁ କାହା ଗାଡିଆନ୍ ଛାଡିବେ କି ନ ଛାଡିବେ ସେ ସାର୍ ଙ୍କ ସହି ତ କଥା ହେଇକି ସେମାନେ କହିବେ। ତା ପରେ କଥା ହେଇକି କହିଲେ ଯଦି ଅଧିକ ପିଲା ହେବେ ତ କମ୍ ପଇସା ଆମେ ସେଇ ହଜାରେ ଭିତରେ କରିବୁ ଯଦି ଅଧିକ ପିଲା ଅଧିକ ପିଲା ଯେଦି ହେବେ ସେ ପାଞ୍ଚଶହ ଛଅଶହ ଭିତରେ ହବ ଆଉ। ଆଉ ବୋଲୋର ତ ଯାଇପାରିବନି ଗୋଟେ ବସ୍ ଟେ କରିବୁ ଯଦି ଅଧିକ ପିଲା ହେବେ। ଆଉ ଯଦି ବସ୍ ନ ମାନେ ଅଳ୍ପ ପିଲା ଯଦି ନ ହେବ ହେବେ ତାହେଲେ ବସ୍ ନ କରିକି ଟ୍ରାଭେଲାରରେ ଯିବୁ ବୋଲି ଭାବିଛୁ ଆଉ ତମର କ୍ଲାସ୍ ରେ କେତେଜଣ ପିଲା ହେବେ?
ଆମର ପଞ୍ଚାବନ ଜଣ ଛୁଆ। ପଞ୍ଚାବନ ପଚାଶ ଜଣ ରାଜି ଅଛନ୍ତି ଯିବେ। ଆଉ ପାଞ୍ଚ ଜଣ ଦି ଜଣ ବି ରାଜି ଅଛନ୍ତି ତାଙ୍କ ଘରେ ଏମିତି କଣ ଖରା ପାଇଁ ମନା କରୁଛନ୍ତି। ସିଏ କହୁଛନ୍ତି ଆର ମାସ ଆଡକୁ ଯିବ ବୋଲି କି। ତାପରେ ଆମ ଛୁଆ ତ ଏବେ ରାଜି ହେଇଛନ୍ତି ନା ତାପରେ ଏଇନା କଣ କଣ ସ୍କୁଲ୍ ଛୁଟି ତାପରେ ସେଇ ଇଏରେ ବାହାରିଛୁ ଯିବା ପାଇଁ ଯେ ତାଙ୍କ ଘରେ ଏମିତି କଣ ମନା କରିଛନ୍ତି। ଯୋଉ ସେଥିପାଇଁ ପଇସା ଆଦା ବି ସରିଲାଣି ଆମର ଆମର ହଜାର ଟଙ୍କା ଲେଖେ ବି ହେଇଛି। ଛୁଆଙ୍କଠୁ ସବୁ ବସ ଟେ ବି ଆମର ଠିକ କରାହେଇଛି। ଆମର ସବୁ କିଛି ସରିଛି କେବଳ। ଜଣେ ସାର୍ ଯୋଉ। ତାଙ୍କର କୋଉଠି ଗଟେ ବାହାଘରିଆ ଥିଲା ତ ସେଠିକି ସେ ଯାଇଛନ୍ତି ଆସିଲାଠୁ ଯିବୁ ଆଉ। ଆସିଲାଠୁ ଯିବୁ ଫରେ ଛୁଆଙ୍କୁ ରିକ୍ସା ବହୁତ ନା ଛୋଟ ଛୁଆ ଯାହା ବି ହେଲେ ତାଙ୍କୁ ନେଇକିରି। ସିଏ ଆମ ପାଇଁ ତାପରେ ଏମତି ସବୁ ଚାଲିଛି ଆଉ ଆମେ ସିଆଡେ ଗଲେ ତାପରେ ଆସ ହେଲା ଆମେ ତିନି ଚାରି ଦିନ ରହିବୁ ପୁରୀରେ। ରହିଲାଟୁ ତାପରେ ଯୋଉ ଆସିବୁ କପିଳାସ ଠେ
ଠି ଭାବୁଛି ଦେଇକି ଆସିବ ସେଇଠି ଭୋଜି କରିବୁ।
ଆମ ଛୁଆ ସବୁ ରାଜି ଅଛନ୍ତି। ସେଇଟା ଏମତି ଚାଲିଛି ଆଉ ଆଉ ତମ ଆଡେ କଣ କେମିତି?
ନାଇଁ ଭୋଜି କଥା ଆମ ସ୍କୁଲରେ ଆମେ ଭୋଜି କରିଦେଇଛୁ। ସେ ଭୋଜି ଆମର ଦି ମାସ ଆଗରୁ ଭୋଜି ସଇଲାଣି। ଆମେ ଯାଇକି ସେ ଯୋଉ ଉଁ ଉଁ ସେପଟ ତାରିଣୀ ଲାଇନ ରେ ଆମେ ଯାଇଥିଲୁ ବୁଲିବା ପାଇଁ ବୁଲିକି ଏକା ଥେରେ ସିଆଡ଼େ ଭୋଜି କରିଦେଇଛୁ ସବୁ ଛୁଆ ଯାଇଥିଲେ ଆମ ସ୍କୁଲରେ ଅଲ୍ ଟୋଟାଲ୍ ଫାଷ୍ଟ। ତୃତିୟ ଠୁ ଆମ ଦଶମ ଛୁଆ ପର୍ଯ୍ୟନ୍ତ ସବୁ ଆମେ ଯାଇଥିଲୁ। ସମସ୍ତେଙ୍କ ଗାଡ଼ିଆନ୍ ବି ପ୍ରାୟ ଯାଇଥିଲେ। ସାର୍ ମାନେ ବି ଯାଇଥିଲେ ତାପରେ ଭୋଜି ଆମେ ସବୁ ବୁଲାବୁଲି କଲୁ ରୋଷେଇଆ। କୁ ନେଇକି ଯାଇଥିଲୁ ରୋଷେଇଆ ସେ ତାର ରୋଷେଇ କଲା। ସମସ୍ତେ ବୁଲିଲୁ ମଜ ମସ୍ତି କଲୁ ନାଚିଲୁ ତାପରେ ଗେମ୍ ବି ଖେଳିଲୁ। ଉଁ ତାପରେ ଖାଇକି। ଉଁ ଆସିଲୁ ଆମେ ହେଇଗଲା ଆମକୁ ରାତି ବାରଟା। ଗୋଟେ ପ୍ରାୟ ହେଇଗଲା ଆମେ ଘରେ ଆସିକି ପହଞ୍ଚିବା ପାଇଁ। ତାପରେ ଏବେ ଭାବିଥିଲୁ ଆମ କେବଳ ଆମ କ୍ଲାସ୍ ଛୁଆ ଯିବୁ ପିକନିକ ଯେ। ସେ ସ୍କୁଲ ତ ବନ୍ଦ ଛୁଟି ଦିଆ ହେଇଛି ସ୍କୁଲ ଛୁଟି ଖୋଲିଲେ ସାଙ୍ଗଙ୍କ ସହିତ କଥାବାର୍ତ୍ ର୍ତ୍ତା ହେଇକି ଆମେ ଭାବିଛୁ ଯିବୁ ବୋଲି ତମର ପିକ୍ ପିକନିକ ହୋଉଛି ହି ଗଲେ ଆମକୁ କହିଦ ଦେବ ନହେଲେ ଏକାଥରେ ଗୋଟେ ବସ୍ କରିଦେବା ସେ ବସ ରେ ସମସ୍ତେ ମିଶିକି ପଳେଇବା ଆଉ।
ହଁ ସେଇଆ ନହେଲେ କରିବେ ଆଜି ସାର୍ ଆସନ୍ତୁ ମୁଁ ସାରଙ୍କ ସହିତ କଥା ହେଇଯିବି।
ଉଁ। ତମକୁ ଫୋନ କରି କହିବି ଆଉ ତମେ ମାନେ କଣ କ ଯୋଉ ସ୍କୁଲ ରେ ଛୁଆ ଙ୍କୁ ପ ପଢ଼ଉଛ ଟିଚର ଅଛି ନା‌ କଣ।
ନାଇଁ ନାଇଁ ଆମେ। ଏ ଷ୍ଟୁଡେଣ୍ଟ ଅଛୁ ଆମେ ଛୁଆ ଅଛୁ ଆମ ପରେ ସାର୍ ଅଛୁ। ମାନେ ଆମେ ସାରଙ୍କୁ କହିବୁ ସାର୍ ଆମ। ଉଁ ହେଡ଼୍ ସାର ଙ୍କୁ କହିକି ଆମର ତାପରେ ଆମେ। ଯିବୁ ଯାଇକି ବୁଲାବୁଲି କରିକୁରା କି ସବୁ ଆସିବୁ ଆଉ ଏବେ। ପରୀକ୍ଷା ଦେଇଦେବେ ଏବେ ଦଶମ ଆମର ନା ଆମେ ପରୀକ୍ଷା ଏବେ ଏକ୍ଜାମ ଦେଇ ସାରିଲା ପରେ ସାଙ୍ଗମାନେ କିଏ କୁଆଡ଼େ ଯିବୁ କଣ କରିବୁ ଆଉ ତା ଠିକ୍। ଠିକଣା ନାହିଁ ସେଥିପାଇଁ ଭାବିଛୁ ଯେ ଏବେ ଯାଇକି ବୁଲାବୁଲି କରିଦେଇକି। ସାଙ୍ଗମାନଙ୍କ ସହିତ ଟିକେ ଟାଇମ ସ୍ପେଣ୍ଡ କରିଦେଇକି ଆସିବୁ ବୋଲି ଭାବିଛୁ। ଦେଖାଯାଉ କଣ ହଉଛି ଯଦି ଛୁଆ କେହି ରାଜି ନହେବେ ଆମେ ଯେତିକି ଜଣ ଛୁଆ ରାଜି ହବୁ ଏଇ ଆଖପାଖରେ ଦେଖିକି କୋଉଠି ଗୋଟେ ବୁଲାବୁଲି କରିଦେଇକି। ଭୋଜି ଟିକେ କରିଦେଇକି ଖାଇକି ଆସିବୁ ଆଉ। ଆଉ ତମର ଭୋଜି କରିବ ନା କରିବନି?
କରିବୁ ଭାବିଛୁ ଆମ ମାନେ ଆମ ସ୍କୁଲଟା ବହୁତ ଡେଭଲପ୍ ମାନେ ଏବେ ହେଲାଣି ଆଗରୁ ମାନେ ମାନେ କିଛି ନଥିଲା ତାପରେ ଏବେ ଆମେ ସାରମାନେ ସବୁ କଥାବାର୍ତ୍ତା ହେଇ କି ମାନେ ଆମକୁ ଯୋଉ ପଇସା ମିଳେ। ସେ ପଇସାରେ ଆମେ ଏଇନା ସ୍କୁଲ କୁ ଡେଭଲପ କରୁଛୁ। କାହିଁକି ନା ବହୁତ ଛୁଆ ନା ଆମ ସ୍କୁଲରେ ଆଗରୁ ଥିଲେ କେତେ ତିରିଶ ଜଣ ମିନିମମ ଥିଲେ। ତିରିଶ ରରୁ ଏବେ ପଞ୍ଚାବନ ଜଣ ଛୁଆ ଆଡମିଶନ କରିଛନ୍ତି ପଚିଶ ଜଣ ଆଡମିଶନ କରିଛନ୍ତି। କରିଛନ୍ତି ମାନେ ସେ ସେଇ ଭିତରୁ ବି ମାନେ ବହୁତ ଭଲ ଛୁଆ ବହୁତ ମାନେ ଭଲ। ପୁରା ମାନେ ସବୁ କଥା ମାନୁଛନ୍ତି ପୁରା ଚଗଲା ନାଇଁ ମାନେ ଏତେ ବି ଦୁଷ୍ଟ ନୁହନ୍ତି। ମାନେ ବହୁତ ପୁରା ଭଲ ତାପରେ ଏମିତି ଚାଲିଛି ବାସ୍ ଆମର ହେଉଛି ଆହୁରି ମାନେ
ମାନେ ଘର ତିଆରି ହେଉଛି କି କରିବା ପାଇଁ? ମାନେ ଛୁଆଙ୍କୁ ଏମିତି ପଢିବା ପାଇଁ ଆହୁରି କରୁଛୁ ଆଗକୁ ଭାବୁଛୁ ଡେଭଲପ କରବୁ।
ସେଥିପାଇଁ ଆମକୁ ସାରମାନେ ବି ବହୁତ ସାହାଯ୍ୟ କରୁଛନ୍ତି। ଚାଲିଛି ସବୁ ଏମିତି ଆଉ ଆଉ ତମ ଆ ଖରା କେମିତି ହଉଛି?
ନାଇଁ ଆମ ଆଡେ ଖରା ପ୍ରାୟ ବହୁତ। ଏଇ ଚାରି ପାଞ୍ଚ ଦିନ ହେବ ଟିକେ ଖରା ଆମ ଆଡ଼େ କମିଛି। ଏବେ ଲଘୁଚାପ କଣ ନିୟୁଜ ଦେଖଉଥିଲା ଏବେ ଲଘୁଚାପ ହବ ବୋଲି। ଦେଖିଲା ବେଳକୁ କାଲି ଏତେ ବି ବର୍ଷା ଆଉ ହେଲାନି କି କିଛି ନାହିଁ। ଆଜି ଟିକିେ ପାଗ କାଁଆଳିଆ ଦେଇଛି ସତ କିନ୍ତୁ ଗୁଳୁଗୁଳି ଗରମ ଟିକଏ ଅଧିକ ହେଉଛି ଆଉ ଆଜି ଚ ଚାରିଟାବେେଳେ ବୋଧେ ବର୍ଷା ହେବ ଖରା ଆଜି କାହିଁ ଏତେ ହେଇନି ଖରା କାଁଳିଆ ହେଇଛି।
ତୁମେ ସ୍କୁଲ ଛୁଟି କରିଛ ନା ଖୋଲା ରଖିଚ?
ନାଇଁ ଆମ ସ୍କୁଲ ସାର ଛୁଟି ଦେଇଦଛନ୍ତି ଏଇ ଯୋଉ ଖରା ହଉଛି ନା। ସ୍କୁଲରେ ଫ୍ୟାନ ସବୁ ପୋଡି ଯାଇଛି ତାପରେ ସେ ସ୍କୁଲରୁଘରେ ଯେଉଁ ତାତି ଯାଉଛି ଆଜିବେଷ୍ଟ ଘର ଆମର ଛାତ ପଡ଼ିନି ଛାତ ପଡ଼ିବ ବୋଲି ସାର୍ କହୁଥିଲେ କିନ୍ତୁ ଛାତ ପଡ଼ୁନି ଆଟ୍ ବେଷ୍ଟ ଘର ଗୁରା। ଆଜି ବେଷ୍ଟ ଘରେ ତ ଫ୍ୟାନ ନଥିଲେ ତାତି ଯିବୁ ଆଜି ବେଷ୍ଟ। ଅଧିକ ତାତି ଯାଉଚି। ସେଥିପାଇଁ ସାର୍ ଛୁଟି ଦେଇ ଦେଇଛନ୍ତି ଛୁଟି ଖୋଲିଲେ କହିଛନ୍ତି କ୍ଲାସ୍ କରିବେ ତାପରେ ଏଇ ଭୋଜି। ପିକନିକ ବିଷୟରେ ସବୁ ଡିସକସନ କରିବେ ବୋଲି କହିଛନ୍ତି ଆଉ। ଆଉ ତମର କଣ ଛାତ ଘର ନା?
ଆମର।
ମୋର।
ଆମର ହଁ ଆମର ଆମର ନା ଆମର ଛାତଘର ଦିଲ୍ଲା ଯୋଉ ଦି ମହଲା ମାନେ ଅଛି ତଳେ ରୁମ ରେ ଛୁଆ ବସୁଛନ୍ତି ଉପରେ ବି ମାନେ ଏବେ ଯେଉଁ ମାନେ ନୂଆ ଆଡ଼ିମିସନ କରିଛନ୍ତି। ସେମାନେ ଇଂଲିଶ୍ ମିଡିୟମ୍ ପଢୁଛନ୍ତି ନା ତାପରେ ଉପରେ ଆମର୍ ପ୍ରାୟ ସେଇ ଦିମ୍ ଯୋଉଟା ଅଛି‍। ସେଠି ଆମର ଦି ଦିବଖରା ପାଇଁ ଇଂଲିଶ ମିଡିୟମ୍ ଛୁଆଙ୍କ ପାଇଁ ହେଇଚି। ଆଉ ଝିର ତଳେ ଏମିତି ମାନେ ଅଲଜା ଆତି ପଢୁଛନ୍ତି ଡୁ ସଆଡୁ ସବୁ ୱଡ୍ ମାନେ ଆସୁଛନ୍ତି। ତାପରେ କେବେ କ କୋଉ ଛୁଆଙ୍କର କମ୍ପ୍ଲେନ୍ ନାହିଁ ମାନେ କି କିଛି ନାଇଁ ମାନେ ବହୁତ ଭଲ ପଢା ବି ପୁରା ଭଲ ଏମିତି ସବୁ ଚାଲିଛି। ଆଗକୁ ବି ଭାବୁଛି ଏମିତି ବି ଚାଲୁ ମାନେ ଭଲ ବି ହଉ କିଛି ଏମିତି ନ ହଉ। ଏମିତି ସବୁ ଭାବିଛୁ ଆଉ ଏମିତି ଜଦି ବି ବହୁତ୍ କିଛି କରିସାରିଲୁଣିୁ ଏଇ ସ୍କୁଲ୍ ଟାରେ ମାନେ କ୍ କିଛି ବି ନଥିଲା ଜାଣିଛ ନା, ତାପରେ ଆମେ ଆଗକୁ ସବୁ ଗୀତ୍ କିଛି ପାଣି ସୁବିଧା ନଥିଲା, ମାନେ ଛୁଆ ପିଇବେ କଣ ମାନେ କଣ? କେମିତି ଆମେ ସବୁ ଏବେ ସବୁ। କରିଚୁ। ଆଉ ଉ କଣ କହିବି ଆଉ ମୁଁ ରଖୁଛି? ଆମ ସାର୍ କଲ୍ କଲେଣି। ମୁଁ ଏବେ ରଖୁଛି।
ହଉ, ହଉ।